ହେଲୋ ଆଜ୍ଞା ନମସ୍କାର
ଆଜ୍ଞା କଣ କରୁଛୁ
ଆଜ୍ଞା ହୁଁ ଏଇଠି ଶୋଇଛି
ହଁ ଭାଇ ଏଇଠି ଏମିତି ବସିଥିଲି ଆଉ
ଆଜ୍ଞା ଆଉ କଣ ଖାଇଚ ମୁଁ ପଖାଳ ଖାଇଥିଲି ହଁ ବିଲାତି କାକୁଡି ଚକୁଟିକି ଖାଇଥିଲି ଆଉ ଜହ୍ନି ରାଇତା ଆଉ
ମୁଁ ବି ସେଇ ପଖାଳ ଖାଇଥିଲି ଆଉ ଏମୀତି ବିଲାତି ହେରିକା ଚକାଟିକି ଖାଇଥିଲି ନଆଉ
ହୁଁ
ଆଉ ଆପଣଙ୍କଆଡେ ପାଗ କଣ କେମିତି ଅଛି
ପାଗ ଦେଖ ଖରା ଗୁଳୁଗୁଳି ଜୋରରେ ହଉଛି ବର୍ଷ ସବୁବେଳେ ସବୁବେଳେ ଘୋଟଉଛି କିନ୍ତୁ ଟିକେ ହେଲେ ବି ବର୍ଷା ହିଁ ହବାର ନହିଁ
ଆଜ୍ଞା ଆମ ଆଡେ ତ ସେମିତି ଆଜି ପୁରା ଜୋରରେ ଖରା ହେଇଛି ଖରାକୁ ଆଜ୍ଞା
ଆଜ୍ଞା
ହେଲୋ
ଆଜ୍ଞା
ଆମ ଆଡେ ତ ଆଜି ପୁରା ଖରା ହେଇଛି ଯେ ଗୁଳୁଗୁଳି କୁହନ୍ତୁନି ଯୋଉ ଗୁଳୁଗୁଳି ହଉଚି ଏଇ ପାଖରେ ସବୁ ଯୋଉ କାରଖାନାଗୁରା କରିଦଉଛନ୍ତି ଇଟା ଭାଟି ଏଇ ସବୁ କରିକି ତ ଗୁଳୁଗୁଳି ବେଶୀ ହଉଛି ତାପରେ ଗଛଫଛ କାଟି ଦଉଛନ୍ତି
ଆଜ୍ଞା
ପୁଣି ଜୋରସୋର ହଉଛି ବର୍ଷା ଆଉ କୁଆଡେ ହବ ଗଛ ଯଦି ଆମେ କାଟିଦବା ଗଛ କାଟିଦବା ଦେବା ଦ୍ଵାରା ତ ଆଉ ବର୍ଷା କୁଆଡୁ ହବ
ଯୋଉଠି ତ ଦେଖିବେ ଖାଲି ବିଲ ଆଉ ନାହିଁ ଖାଲି ଯୋଉଠି ଦେଖିବେ
ଘର କମ୍ପାନୀ
ଯୋଉଠି ଦେଖିବେ ଏଇ ଆମରି ଗାଁରେ ତ ଆମେ ଦେଖୁଛୁ ଯେ ଆଖପାଖରେ କେତେ ଏତେ କମ୍ପାନୀ ହେଇଗଲାଣି ଆଉ କମ୍ପାନୀ ହେଲା ଦ୍ୱାରା କଣ ହଉଛି ନା ଆଜ୍ଞା
କୁହନ୍ତୁ
କମ୍ପାନୀରେ ଯେତେ ଧୂଆଁ ତାର ଯେତେ ବର୍ଜ୍ୟ ବସ୍ତୁ ସବୁତକ ନଈରେ ପଡିକି ଲା ତାପରେ ତାର ଯେ ଯେତିକି କମ୍ପାନୀର ଗାଡିଫାଡି ଚାଲିଲେ ସବୁ ପ୍ରଦୂଷଣ ହଉଛି
ଆଜ୍ଞା।
ବାୟୁ ପ୍ରଦୂଷଣ ହଉ ସେ ଶବ୍ଦ ପ୍ରଦୂଷଣ ହଉ କି ସେ ଜଳ ପ୍ରଦୂଷଣ ହଉ ଏଇ କ କମ୍ପ
ହୁଁ। କିନ୍ତୁ ଲୋକ କଣ କରୁଛନ୍ତି ନା ଗାଁରେ ଯେହେତୁ କମ୍ପାନୀ ଟା ହଉଛି
ତ ଲୋକଙ୍କୁ ବି ତା ଦେହରୁ କିଛି ଫାଇଦା ମିଳୁଛି ନା ମାନେ ସେଇଠି ତାଙ୍କୁ ଚାକିରିୀ ମିଳିଯାଉଛି
ଆଜ୍ଞ ଆଜ୍ଞା।
ଲୋକମାନେ ବି ଚାହୁଁଛନ୍ତି ଆମ ଗାଁ ରେ ଗୋଟେ କମ୍ପାନୀ ହେଇଯାଉ ଆମ
ଆଜ୍ଞା ଆଜ୍ଞା ଆ କାଇ କୁଆଡେ ଯିବ ଆମ ଗାଁରେ ଆମେ ରହିବି ଆମର ତା କାମ ଟା କରିଦଉ। ରୋଜଗାର କରିବୁ।
କିନ୍ତୁ ଏ ଜିନିଷ ଟା ମାନେ ଗାଁ ଗହଳିରେ କରିକି ଏଟା ଆଗରୁ କଣ ସବୁ ସହର ମ ମାନଙ୍କର ଥିଲା କମ୍ପାନୀ ଆପଣ ଦେଖିଥିବେ
ଆଜ୍ଞା।
ଏବେ କିନ୍ତୁ ଗାଁ ଗହଳି ଯୋଉଠି ଦେଖିବେ ସେଇଠି କମ୍ପାନ।
ଆଜ୍ଞା।
ଗୋଟେ ସିମେଣ୍ଟ କମ୍ପାନୀ ପାଖରେ ଯଦି ଆପଣ ଦଶ ମିନିଟ ଛିଡା ହେଇଯିବେ
ତାହେଲେ ଘରକୁ ଆସିକି ମାନେ ଦେହ ଝାଡିଲା ବେଳକୁ ବୋଧେ ଆପଣଙ୍କ ଦେହରୁ ମୁଠେ ଖଣ୍ଡେ ସିମେଣ୍ଟ
ଆଜ୍ଞା ଆଜ୍ଞା ନିହାତି ଆଜି କାଲି ତ ସେ ରୋଡ କାମ ବି ଯୋଉ ହଉଚିତ ଏ ଗଲାବେଳକୁ ରୋଡ କାମହଉଛି ତୋଉ ଭଲରେ ବହୁତ ପଇସା ଆସୁଛି କିନ୍ତୁ ଅଳ୍ପରେ କଣ୍ଟ୍ରାକ୍ଟର ମାନେ ତିଆରି କରୁଛନ୍ତି। ସେ ରୋଡ ରେ ଯିବା ପରେ ଧୂଳି ଯେ ଓଡିଆ ର କି ଲି ସାର
ରୋଡ ଏପଟ ସେପଟ ଖାଲି ଧୂଳିରେ ଭର୍ତି ମାନେ ସେ ଗଛ ପତ୍ରକୁ ଆପଣ ଦେଖ ଦେଖିବେ ଆଗରୁ ଗଛ ପତ୍ର ସବୁ ସବୁଜ ଦେଖାଯାଉଥିଲା ଏବେକା ଗଛ ପତ୍ର ସବୁ ଦେଖ ଦେଖା ହଉଛି ମାନେ ମାଟିଆ ନହେଲେ ପାଉଁଶିଆ
ଆଜ୍ଞା।
ଏମିତି ସବୁ। ଆଉ ଏଇଥିରେ ଆମେ କୋଉଠି ଭଲ ବାୟୁ ପାଇପାରିବା ନା ଭଲ
ଆଜ୍ଞା ଆଜ୍ଞା।
ସୁସ୍ଥ ମାନେ କଣ କି ଆ ଆପଣ ମାନ ଦେଖୁଥିବେ ଆଜିକାଲି ପ୍ରାୟତଃ ଲୋକ କୁ ପ୍ରାୟ ତ ଘରେ ଚର୍ମ ରୋଗ କାରଣ କଣ? ଏଇ ପ୍ରଦୂଷ୍ଟ ବାୟୁ ବାୟୁ ହଉ ଜଳ ହଉ ଯାହା ହଉ ଏଇ ମାନଙ୍କ ଦ୍ଵାରା ହିଁ ଦେହ ସବୁ ଖରାପ ରହୁଛି।
ଆଉ ଅପ
ଆମର ବି ସେଇ ପରିସ୍ଥିତି ଏବେ। ସମସ୍ୟା ଜାଗ କମ୍ପାନ ମାନେ ତିଆରି କରୁଛନ୍ତି
ଆଜ୍ଞା।
ହଁ। ଆଉ ଖରାବେଳେ ଖାଇବା ପିଇବା କଣ? ନାଇଁ ନାଇଁ। କାଇ ସୁଗା ଯାଉଚି କି?
ଆଜ୍ଞା ଆଜ୍ଞା। ଆଉ ଆଜିକାଲି ଦେଖିବେ କୋଉଠି ଆଉ ଗଛ ଲୋକ ରଖେଇ। ଶୁଣୁନାହାନ୍ତି ଯୋଉଠି ଗଛ ଦେଖିଲେ ଗଛ ପଛ ହାଣିଲେ। ସେ ତାଙ୍କ ଜାଳଣୀ ପାଇଁ ହୋଉ କି କିମ୍ବା ଘର। କରିବା ପାଇଁ ହୋଉ ଯୋଉଠି ବି ଦେଖିଲି ହାଣି ଦେଇ।
କନ୍ତ
ନ
ଆଜ୍ଞା।
ଆଉ ଏବେ ତ ଦେଖିବେ ରାସ୍ତା ଏଇ ରାସ୍ତା କାମ କରିକି ତ ବେଶୀ ଗଛ ଫଛ ମାନେ ହାଣି ଦୋଉଛନ୍ତି ରାସ୍ ତାକୁ ଚଉଡ଼ା କରୁଚେ ଅବଶ୍ୟ ରାସ୍ତା ଚଉଡା କରିବା ଟା ଦରକାର। କିନ୍ତୁ ଜଦି ଆ ଆମେ ଗଛ ହାଣୁଚେ ତ ଆମେ ସେଇ ପରିମାଣରେ ଗଛ ଲଗେଇବା ବି ଦର
ଆଜ୍ଞା ଆଜ୍ଞା।
ଏ ଖାଲି ଗଛ ହାଣି ଦେଇ ଚାଲିଗଲେ କଣ ହବ, ଆପଣ ଆଉ କିଛି କରି ଦେଖିକି ଗଛ ଲଗାନ୍ତେ ସେତକ ନାହିଁ। ଖାଲି ଗଛ ହାଣି ଦେଇକି ଚାଲିଯିବା ସହଜ କାମଟା ଲଗେଇବାଟା ଯେମିତି କଷ୍ଟ। ହାଣିଦବା ଟା କଣ ସେମିତି କଷ୍ଟ କି?
ନା ନା।
ଗୋଟେ ଲୋକ କେତେ କଷ୍ଟ କଲେ ଗୋଟେ ଗଛ ବଢ଼ିବ।
ଆଜ୍ଞା।
କିନ୍ତୁ ଆଜିକାଲି ଆଉ ସେଥିରେ ସବୁ ବୁଝୁନାହାନ୍ତି ଯେଉଁଠି ଦେଖିଲେ ଖାଲି ଜାଗା ସେଇଠି ଆଣିଦେଲେ ଘର କରିଦେଲେ ଲୋକ ତ ଆଜିକାଲି ଘର କରିବାରେ ବେଶୀ ମାତିଛନ୍ତି ଆଉ।
ଆ କଣ ଦେଖ ଯେ ଘର ଟା କରିଦେଲେ କାଳେ କୋଉଠି ପଇ ତାଙ୍କର। ଦୁଇ ପଇସା ହବ ଭଡ଼ା।
ଆଜ୍ଞା। ଲୋକ ଆଜି କାଲି ପଇସା ପଛରେ ମାନେ କଣ ଟା କଲେ ଆମକୁ ପଇସା ମିଳିବ ଅବଶ୍ୟ ଭଲ କଥା ଯେ ପଇସା ମିଳିବ, ହେଲେ ତା ବୋଲି ଏମିତି ପରିବେଶ ରୁ ଗଛ ଗୁଡାକ କାଟିଦବା କି
ସେଇଟା ସେଇଟା ସବୁ ଲୋକ ବୁଝିବା ଦରକାର।
ଆଜ୍ଞା ଆଜ୍ଞା ନିହାତି ଜଣେ ଲୋକ ତ ବୁଝିଲେ କେବେ ଏଇ ଜିନିଷ ଟା ସମାଧାନ ନେଇପାରିବନି। ସମସ୍ତେ ମିସିବା ଦରକାର।
ସରକାର ବି ତ କହୁଚି ସରକାର ସରକାର ବି ତ କହୁଚି ରୋଡରେ ଯଦି ଅ ରୋଡ ଚଉଡା କରିବାର ଅଛି, ଗଛ ଗୁୁରା ଅଛି ଦେଇ କାଟିଦିଅ ସରକାର ବି ସେଇ ଉପଦେଶ ଦୋ
କିନ୍ତୁ ସେ ଉପଦେଶ ଦର୍ଜନ ସହିତ କିନ୍ତୁ ତାପରେ କହିବା କଥା କଥା ଯେ ନାଇଁ ଗଛ ଲଗାଅ
ଆଜ୍ଞା
ସେଇ ଜିନିଷ ଟା କରିବା କଥା ଗାଁ ଗହଳିରେ ବି ଦେଖିବେ ଆଉ ଗଛ ବାଛ ବିଶେଷ ନାଇଁ ଯୋଉଆଡେ ଦେଖିବି ଅନି ଜଲା ବେଳକୁ ଘର ତାଲେ ବିଲ୍ଡିଙ୍ଗ ଉପରେ ବିଲ୍ଡିଙ୍ଗ ଆଉ ଗଛ ଫଛ ନାହିଁ
ଗାଁ ଗଣ୍ଡରେ ତ କିଛି ଗଛ ଦେଖିବାକୁ ମିଳିବ ଆଜିକାଲି ଟାଉନ ଜାଗାରେ ଟୋଟାଲି ବି ଗଛ ଦେଖିବାକୁ ପାଇବେନି
କ ଦେଖିବି ତ ଘର ହ ସି ତାଙ୍କର ଘର ଲଗେଇକି ଭଡା ଲଗେଇଦେଲେ ଲୋକ ଟାଣିକି ଆଉ ପଡିଯାଇି କୁହ ମାଲିକ
ତା ଜାଗାରେ ତ ଘର ଘ ରୋଡ ପଛ ନଥାଉଛିଳ ସରୁ ରେ ଖଥାାଉ କିନ୍ତୁ ଘର ଖାଉଛି
ଆଜ୍ଞା
ଗଛ ଫଛ କିଛିୁ ଲଗେଇବା କଥା ଆପଣଙ୍କର କଣ ବାରି ଫାରି ଅଛି
ଆଜ୍ଞା ଆଜ୍ଞା
ବାଡ଼ିି ଅଛି ଆପଣ ଗଛ ଫଛ ଲଗାନ୍ତି
ଆମର ସବୁ ଗଛ ଲାଗିଛି
ଆଜ୍ଞା ଯା ହଉ ଭଲ ଗଛ ଫଛ ଲଗେଇବା କଥା ନା ଆଉ ନିଜ ଘର ପରିବେଶ ନିଜ ଚାରିପଖ ବି ଭଲ ରଖିଲେ ଆଉ ଆନ ଦେହ ଭଲ
ଆଜ୍ଞା ଆଜ୍ଞା ପରିବେଶ ଦୂଷିତ ହେଲେ କେତେ ନାନା ପ୍ରକାରର ରୋଗ ଗ୍ରାସ କରିବ
ଆ ଆଞା
ହଉ
କିନ୍ତୁ ଆଜିିକାଲି ଆଉ କଣ ସେ କଥା କେହି ବୁଝୁ ସେ ପାଉ ନାରାଜ କହୁଛନ୍ତି ଗଛ ଲଗେଇଲେ କଣ ମିଳିବ ଆମକୁ ଆମେ ତ ପରିବା କିଣିକି ଖାଇବୁ ଫଳ କିଣିକି ଖାଇବୁ
ଆଉ କି
ଆଁ ଯା ହଉ ଆଉ ଆପଣ ଏବେ କଣ କରିବେ କାମ ଅଛି
ହଁ ମୋର ଟିକେ କାମ ଅଛି
ଆଚ୍ଛା ହଉ ଆପଣ କେତେବେଳେ ଫ୍ରି ହେଲେ ସମୟ ମିଳିବ ଯଦି ଟିକେ କଲ୍ କରିବେ ଆଉ
ଆଜ୍ଞା ଆଜ୍ଞା ନମସ୍କାର
ଆଜ୍ଞା ଆଉ ଯାହା ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା
ଆଜ୍ଞା ମତେ ବି ଭଲ ଲାଗିଲା ଆପଣଙ୍କ ସହିତ କ ଯାଇ ଆଉ କେତେବେଳେ ସମୟ ହେଲେ କଲ କରିବ ଫୋନ କରିିବି ଆଉ ଆଜ୍ଞା ନମସ୍କାର